ଜ୍ଞା କଲ୍ କରିଥିବାରୁ ଧନ୍ୟବାଦ୍।
ଆଜ୍ଞା, ଧନ୍ୟବାଦ। କଣ କରୁଛନ୍ତି ଆପଣ?
ସେତ ବସି
ହଁ। ବହେ ଗହଳି ବି ଅଛି।
ଅ ହଁ।
ପରେର ହଁ ବହୁତ ବର୍ଷା।
ହଁ।
ଆଉ କଣ କରୁଛ କୁହ?
ହଁ। ଆ ତମ ତମ ସୁପର୍ ଭାଇଜର କଣ କରୁଛନ୍ତି କୁଆଡେ ଗଲେ? ହାଲୋ।
ସୁପରଭାଇଜର କୁଆଡେ ବୋଲେ, କୁଆଡେ ଶୋଇଛନ୍ତି।
ହଁ, ହଁ ତମେ ଯାଉନ ଶୋଇ ପଡିବ?
ଆମେ ସୋଇବା ପାଇଁ ଆଲାଉ‌ ନାହିଁ ପା।
ଗାଇଁ ସେ ତ ଶୋଇପଲାଣି ଆଉ ଉ -ଉ -ଉ -ଉ ଘଣ୍ଟା ଟେ ଶୋଇ ପଡିବ ତମେ ଆଉ।
ହୁଁ।
ତମ ସାଙ୍ଗରେ ଆଉ କିଏ କିଏ ଅଛନ୍ତି?
ଆମେ ଏବେ ଏଠି ଅଛନ୍ତି ଦିଜଣ ଆମ ଅ
ହଁ ଅଁ।
ହ କୋଉଠି ଡ୍ୟୁଟି ପଡିଛି?
ମୋର ଅଁ ଏଇଠି ପୁରା ସେ ଯୋଉ କାଲି ଯୋଉଠି ପଡୁଥିଲା।
କାଲି କଉଠି ପଡିଥିଲା ତମର?
କାଲିିବା ପଡୁଥିଲା ସେ ଯୋଉ ଫାଇଭ୍ ଫ୍ଲୋର୍ ରେ। ଆଜି ବି ଫାଇଭ୍ ଫ୍ଲୋର୍ ରେ।
ଟି ଫ୍ଲୋର୍ ରଥିଲେ ତମର ସେ।
ହଁ ସେ ଯୋଉ କହୁଥିଲି ଯୋଉଁ କ୍ୟଭିନ୍ ନିରେ।
ଆଉ ଯୋଉଁ ଫାଇଭ୍ ଫ୍ଲୋର୍ ରେ ସେଇ ଯୋଉଁ। କ୍ୟାନସର ବେସ୍ ବସେଟ୍ ଯୋଉ ରହି ଯାଉଛନ୍ତି ତାଙ୍କର ଯୋଉ କାଲି ଇ -ଇ। ତମେ ଚିକେନ ଆଣିକି ଖାଇଦେଲ ଏକୁଟିଆ ନା ଆମକୁ ଦେଲନି।
ତମେ ତ ଲେଟ ବହୁତ ଲେଟ ରେ ଖାଇଲ ମୁଁ ବି ଶୀଘ୍ର ଖାଇଥିଲି ଟିକେ।
ସେ
ହଁ
ହ
ଚିକେନ ଭଲ ଲାଗିଲା କାଲି।
ହ ହ
ଆ ଉ ଆ ଆଉ ଏକୁଟିଆ ଖାଇବା।
ଆସିଲାନି ନହଁ ସେ ମୁଁ ଟିକେ ଜଲଦି ଖାଇଦେଲି, ଭୋକ ଟା ହେଇଗଲା ତ ସେଥିପାଇଁ ମୁଁ ଖାଇଦେଲି ଆଉ।
ହୁଁ
ଆଉ ନହେଲେ ଯାଇଥାନ୍ତେ ଆଉ କୋଉଦିନ କରିବା ଗୋଟେ ଆଉ।
ହଁ
ହଁ ଆଉ ଅବିକା କଣ ଖାଇଥିଲ କେତେ ବସିକ ଖାଇଥିଲ? ହଁ
ସେ ବା
ହଁ କେତେଟାରେ ଖାଇଲ କି ଦଶଟା ନା ଏଗାରଟା?
ହୁଁ ଏତେ ଲେଟ କଣ ଲେଟ ରେ କଣ ପାଇଁ ଖାଉଛ? କଣ ବନଉଥିଲା?
ହଁ ହଁ
ତମଆଡ଼େ ବିଜୁଳି ବାହା ହଉଛି।
ହଁ ଆ
ବର୍ଷା ବିଜୁଳି ପୁରା ଜୋରରେ ଆଉ ଏ ବର୍ଷା ଦିନ ଆସିଲା। ବର୍ଷା ହବ ଜହରେ ସେ ବର୍ଷାରେ ବର୍ଷାରେ ବୋଲବମ ଯିବୁ ଯୋଉ ମଜା
ହଁ ହ
ହଁ
ତମ ସୁପରଭାଇଜରଙ୍କୁ କହିକି ଶୋଇପଡ଼।
ଏଇଟା ଖୋଲିଲେ ସିନା ତମେ ଇଏ କରିଚ ଆଉ ସେଠି ଘରେ ଘରେ ବହିଚ ତମେ ତ ଗରମ ହଉନି?
ଏ ଗରମ
ତମକୁ ଗରମ ହଉନି ସେଇଠି?
ଏଇଠି ଏଠି ନାଇଁ ଗରମ ହଉଥିଲା। ସେ ଯୋଉ ବରଷା ନ ହେଇଗଲା ସେ ଯୋଉ ଅ ଝରକା ଟା ଖୋଲି ଦେଇକି ବସିଚି ଭଲ ଲାଗୁଚି ଏବେ ଥଣ୍ଡା ଲାଗୁଚି।
ହଁ ଯେ ତମଆଡେ ଲାଇନ କଟି ଗଲା? ଆମଆଡେ ଲାଇନ କଟି ଯାଇଚି। ତମର ତ ଏନ ଏସିି ଲାଗିଚି ଏସିି ତଳେ ବସୁଥିବ ଆଉ। ଆମର ତ ତ କିଛି ଲାଗିନି ଆଉ। ମଆଉ କଉଠି ବସିବୁ?
ଆଉ କଣ କରୁଚ? ଖାଇଥିଲ କଣ ଅଛି?
ହଁ।
ତମେ ଖାଇଥିଲ କଣ ହଉଚି?
ଖାଇଥିଲି ଭାତ ଆଉ ଡାଲମା ହେଇଥିଲା। ଆଉ ସେ ଯୋଉ ସେ ଯୋଉ ପିଲା ଆଣିଥିଲା ଯୋଉ ଯାଇଥିଲେ କି ଏଯେ ମତେ କହିଲା ଆଉ ଆଉ ଭାଇ ଆଣି ଦେଇଥିବ ମୋ ପାଇଁ ଆଳୁ ଭଜା ଯେ ସିଏ ଅଧା ନେଲା ମୁଁ ଅଧା ଆଣିଲି ହେରି। ଖାଇଲୁ ସାଙ୍ଗ ହେଇକି।
ଓହୋ। ସେମିତି କଥା ଆଉ।
ହଁ।
ଆଉ କୁହ।
ସୁଭିଲାନି କଣ କହୁଚ?
ମୁଁ କଣ କହିଲି ତମ ଦେହ ପାହ କେମିତ ତି ଅଛି। ତମେ କିଛି କହୁନ ଯେ ତମକୁ ପଚାରିଲେ।
ନା ନା ସୁବିଲାନି ତ ଟିକେ। ଦେହ ତ ଭଲ ଅଛି। ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ହଁ ତମ ଘର ଘରେ ସମସ୍ତିଙ୍କ ଭଲ ତ ଅଛି ଦେହ?
ହଁ ଆମ ଘରେ ସମସ୍ତିଙ୍କ ଦେହ ଭଲ ଅଛି। ତମେ ତମ ଘରେ ସମସ୍ତିଙ୍କ ଦେହ ଭଲ ଅଛି କି?
ହଁ ସମସ୍ତଙ୍କ ଦେହ ଭଲ ଅଛି। ଆଉ କେବେ ଗାଁକୁ ଯିବ ତମେ?
ମୁଁ ତ ଗାଁ କୁ ଯାଇନି ଆଉ ଏବେ ଏବେ ଅଗଷ୍ଟ ମାସରେ ବୋଲବମ୍ବ୍ ବୋଲବମ୍ବ୍ ଟାଇମିରେ ଟାଇମିରେ ଯିବି। ସେ ସାତ ତାରିଖ ନହେଲେ ଆଠ ତାରିଖ ଆଡକୁ ଯିବି ମୁଁ। ତମେ କଥା ଟା ଟିକେ ଲମ୍ବା କରୁନ।
ହଁ, ସେ ଯୋଉ ବୋଲ୍ ବମ୍ ଯୋଉ ଯାଉଛ ସେ ମାନେ କଣ ସବୁ ଓ ସପ୍ତାହରେ ଯାଉଛ ନା ମାନେ ଲାଷ୍ଟ୍ ସପ୍ତାହରେ କେବଳ ଖାଲି ଯାଉଛ ତମେ?
ଫାଷ୍ଟ ପାଳିରେ ଯାଉ, ନହେଲେ ଇଚ୍ଛା ହବ ଯଦି ସେକେଣ୍ଡେପାଳି ଥାର୍ଡ ପାଳି। ଫୋର୍ଥ ପାଳି, ଚାରି ପାଳି ପଡିବ, ଯଦି ଲାଷ୍ଟ ଚାରି ପାଳି ଯାକ ଯିବୁ ଯଦି ପାଞ୍ଚ ପାଳି ଇଛା ହବ ଯଦି ପାଞ୍ଚ ପାଳି ଯିବୁ, ନହେଲେ ଫାଷ୍ଟ ପାଳି। ଲାଷ୍ଟ ପାଳି ଯିବୁ ଆମେ।
ଆମ ତ ଏଇଠି ଏ ଫାଷ୍ଟ ଏଇଟା ମୋର ଯେ, ମୁଁ ଭାବୁଛି ଯିବି କି ନା ଯିବିନି ବୋଲି। ଏ ଘରେ ମନା କରିବେ ଯଦି ତାହେଲେ ତ ଯାଇପାରିବିନି। ଘରେ ଯଦି ହଁ କରିବେ, ତାହେଲେ ଯିବି।
ତମେ ଆସୁନ, ମୋ ସହିତ ଆମ ଆଡେ ଯିବ ବୋଲି।
ଆ ମୁଁ ପଚାରକି ମୁଁ କହିବି ତମକୁ।
ଆମ ଆଡେ ଯିବ, ଆମ ସହିତ ଜିବୁ ଖାଇବ ଶୋଇବ, ବୁଲିବ, ଆସିବ ସୋମବାର ଦିନ।
ତମର ଲାଷ୍ଟ ବେଳେ ଭୋଜି ହଉଛି?
ହଁ, ଆମର ତ ଫାଷ୍ଟ ପାଳିରେ ଯାଉଛୁ, ଲାଷ୍ଟ ପାଳିରେ ଯାଇଥିବେ। ଚନ୍ଦନପୁର ଠାରୁ ଉଠଉଛୁ ପାଣି ଯେ ଲିଙ୍ଗରାଜ ପାଖରେ ପିଲା ଢାଳୁଛନ୍ତି, ନହେଲେ ଓଙ୍କେଶ୍ୱର ପାଖରେ ପିଲା ଢାଳୁଛନ୍ତି ପାଣି।
ବହୁତ ବାଟ ହେଇଯାଉଛି, କେମିତି ଆସୁଛନ୍ତି?
ମାତ୍ର ତ ସେଇ କୋଡିଏ କିଲୋମିଟର ହଉଛି, ବେଶୀ ହଉଛି। ଓଙ୍କେଶ୍ଵର ଅଛ ଏଠୁ ଏଠୁ କୋ ମାତ୍ର କୋଡିଏ କିଲୋମିଟର ହଉଛି।
ଆମର ବି ଆମ ଆମ ପିଲା ବି ଯାଉଛନ୍ତି ସେ ଧବଳେଶ୍ଵର ଧବଳେଶ୍ଵର ଯାଉଛନ୍ତି। ଆଉ ଆମର ଏପଟେ ଆସୁଛନ୍ତି ଲିଙ୍ଗରାଜ ଆସୁଛନ୍ତି। ଆଉ ସେଇ ପାଖରେ ଚମ୍ପାରାନାଥ ମନ୍ଦିର ଗୋଟେ ଅଛି। ସେଇ ଚମ୍ପାନାଥ ମନ୍ଦିର ମନ୍ଦିରରୁ ଆଣୁଛନ୍ତି।
ହଁ, ସେଇଟା ବି ଆମ ସପ୍ତେଶ୍ଵର ଯାଇଥିଲୁ, ଗୁପ୍ତେଶ୍ଵର ଯାଇଥିଲୁ। ପାଞ୍ଚ ପାଞ୍ଚ ପାଳି ପଡି ଥିଲା ପାଞ୍ଚ ପାଳରୁ ପାଞ୍ଚ ପାଳି ଯାକ ଯାଇଥିଲୁ।
ସେ ଯୋଉ ପାଞ୍ଚ ପାଳି ପଡିଥିଲା, ସେଇ ପାଞ୍ଚ ପାଳି ମାନେ ସେଇ ମାସରେ ବହୁତ ବର୍ଷା ହେଇଥିଲା।
ହଁ, ସେଇଟା ତ ବର୍ଷା ହେଇଥିଲା, ହଉଥିଲା, ଚାରିଆଡେ ଇଚ୍ଛା ହଉଥିଲା ସବୁଆଡେ ଯିବାକୁ। ବେଳେ ବେଳେ ବର୍ଷାରେ ଶିଖି ଶିଖିବା ଲାଗିବ ବୋଲି ଆଉ ଆମେ କୁଆଡେ ଯାଉନଥିଲୁ, ରୁମରେ ସିଧା ଖାଇ ପିଉଥିଲୁ ଡିଉଟି କରୁଥିଲୁ।
ହଁ, ବର୍ଷାରେ ବର୍ଷାରେ ବୋଲ ବୋମ୍ ଜିବାକୁ ମଜା ଲାଗିବ ନା। ତାଠୁ ଭଳିଆ ମଜା ଆଉ କୋଉଠି ନାହିଁ, ସାଙ୍ଗ ସାଥି।
କିଛି ମଜା ଲାଗିବ, ଆଉ ବେ କହେ ରାତି ହେଲେ, ତୁମେ ଯାହା ଶୋଇପଡିବ, ମୁ ମୁଁ ଯାଉଛି ଶୋଇବି ସକାଳୁ ଉଠିଲେ କଥାବାର୍ତ୍ତା ହବା।
ଅ ହଉ ଆଉ ମୁଁ କାଲି ହଉ ଧନ୍ୟବାଦ।